ହାଲୋ।
ହଁ ଜୟ ଜଗନ୍ନାଥ ନମସ୍କାର ଶୁଭ ସକାଳ।
ଶୁଭ ସଖାଳ।
ଆପଣ କଣ ଖାଇଥିଲେ କହିନାହାନ୍ତି?
ଆପ ମୁଁ ଖାଇଥିଲି ମୁ ଏବେ କଣ ଖାଇଥିଲି, ମୁଁ ବା ପେଡା ଖାଇଥିଲି କହୁଥିଲି ଆ ଆପଣ ଶୁଣି ପାରିଲେନି ବୋଧେ। ଆଜ୍ଞା ଆଜ୍ଞା ଆଜ୍ଞା।
ମୁଁ ଖାଇଛି ପୁରୀ ଆଉ ମଟର ଆଳୁ ତ କାରୀ ଆଉ ଗୁଲୁ
ମଟର ତରକାରୀ ଖାଇଛନ୍ତି। ମୋର ପୁରା ମାନେ ପସନ୍ଦର ଜିନିଷ ଆପଣ ଖାଇଛନ୍ତି ଆଜି। ପୁରୀ ଆମ ଘରେ ହେଇଥିଲେ ମୁଁ ତ ପାଞ୍ଚ ସାତ ପଟ ପୁରୀ ଖାଏ ଖାଲି। ଆମର ଭଲ ଜିନିଷ ତାହେଲେ ଆଜି ଖାଇଛନ୍ତି। ବହୁତ୍ ଭଲ ଭଲ ଜିନିଷ ଖାଇ
ଆଜ୍ଞା ଆଜ୍ଞା। ମୁଁ ତା ସହିତ ଗୁଲୁଗୁଲା ମଧ୍ୟ ଖାଇଛି।
ନାଇଁ ମତେ ଗୁଲୁଗୁଲା ତ ଏତେ ଭଲ ଲାଗେନି। କିନ୍ତୁ ପୁରୀ ମଟର ତରକାରୀ କଥା କହିଲେ ଯେହେତୁ ମନଛୁଆଁ କଥା ଗୋଟେ କହିଲେ ଆପଣ। ମୋର ଟିକେ ଇଛା ହେଇଗଲା ଖାଇବାକୁ। ଆଜ୍ଞା ଆଜ୍ଞା।
ତ ଶୁଣିଲେ ଆପଣଙ୍କ ମନ ଛନ୍ ଛନ୍ ହେଇଯାଉଚି।
ଆଜ୍ଞା ଆଜ୍ଞା। ପୁରୀ ତ ଯିବାକୁ ଇଛା ଅଛି। ମୁଁ ଇଚ୍ଛୁକ ବହୁତ ଅଛି। କିନ୍ତୁ ଆପଣଙ୍କ ଭଳିଆ ସାଥି ମିଳୁନାହାନ୍ତି ଆଉ। ନହେଲେ ଆମେ ପୁରୀ ଯିବାକୁ ବହୁତ ଇଛୁକ ଅଛୁ।
ଆଜ୍ଞା ଆଜ୍ଞା। ଆପଣ ଯୋଉ ଗଛ ଲଗେଇଥିଲେ ସେଇ ଗଛ କଣ ଯାଇପାରୁନାହାନ୍ତି?
ନାଇଁ ସେ ଗଛ ଟିକେ ଏବେ ଛୋଟ ଗଛ ଅଛି ତ ଯାଇ
ଓହୋ, ଆପଣ ଗୋଟେ ଛୋଟ ଗଛ ଲଗେଇଛନ୍ତି।
ନାଇଁ ନାଇଁ ଛୋଟ ଗଛ ମାନେ ଟିକେ ଆମଠୁ ବର୍ଷେ ଛୋଟ ଗଛ ଟିଏ ଅଛି।
ଆଉ ମାତ୍ର ବର୍ଷେ ତ, ଆଉ ତ କଣ ଛୋଟ ଗଛ।
ତ ସିଏ ଟିକେ ଏଯାଏଁ ହେ ଯୋଉ କଲେଜ ମାଟି ମାଡି ନାହାନ୍ତି, ତ ନିହାତି କଲେଜ ମାଟି ମାଡ଼ିଲେ ଆମେ କୁଆଡେ ନେଇପାରିବୁ। ତ ସେଇଥିପାଇଁ ଆପଣଙ୍କୁ ପ୍ରୟାସ କରୁଅଛୁ ଏବେ ଆଉ। ଆଜ୍ଞା ଆଜ୍ଞା। ଆପଣ କୁହନ୍ତୁ ଆଉ।
ଆପଣ ତାଙ୍କୁ ତାହେଲେ କଲେଜ ନେଇକି ନଲେଜ ଶିଖେଇବେ।
ଆଜ୍ଞା ନିହାତି। ମୁଁ ନଲେଜ୍ ସମସ୍ତଙ୍କୁ ଶିଖେଇ ଦେଇଚି ସେମିତି କିଛି ନାହିଁ। ଏବେ ଟିକେ ଅଧିକ ନଲେଜ୍ ଦବା ଆଉ। ପୁରୀ ଟିକେ ଅଧିକ ବା ଟ ହେଇଯାଉଚି, ପାଖାପାଖି ଜାଗାରେ ଯାଇ ହଉନି ଆଉ।
ଆଜ୍ଞା ଆପଣଙ୍କୁ ଅଧିକ ବାଟ ଲାଗୁଚି, ମୁଁ ଏ ମୁଁ ଆଉ ଜଣେ ମୋ ମହିଳା ମିତ୍ର ଯାଇଥିଲୁ କେତେ ସକାଳ ସାତଟାରେ ଯାଇଥିଲୁ ଘରୁ ବାହାରିକି, ଆସ୍ ଆସିଲୁ ରାତି ସାଢ଼େ ନଅଟା ଦଶଟା ବେଳେ।
ଆଜ୍ଞା ନିହାତି, ଆପଣ ଯଦି ପଳଉଛନ୍ତି ମହିଳା ମିତ୍ରକୁ ନେଇକି। ପୁରୁଷ ମିତ୍ରଙ୍କ ସହିତ ଗଲେ ଅଧିକ ସେଫ୍ଟି ରେ ଯିବେ, ମୁଁ ସେଇ କଥା କହୁଅଛି।
ଆଜ୍ଞା, ଆଜ୍ଞା, କିନ୍ତୁ ହଁ କୁହନ୍ତୁ, କୁହନ୍ତୁ, କୁହନ୍ତୁ?
ନାଇଁ ପୁରୁଷ ମିତ୍ରଙ୍କ ସହିତ ଅଧିକ ସେଫ୍ଟିରେ ଯିବେ। ଆପଣ ବୁଝୁନାହାଁନ୍ତି କଥାଟା, ଯଦି ମହିଳା ମିତ୍ରଙ୍କ ସହିତ ଯାଉଛନ୍ତି କିଛି ଗୋଟେ ଆପାତକାଳୀନ କିଛି ହୋଇପାରେ। ତ ପୁରୁଷ ମିତ୍ରଙ୍କ ସାଙ୍ଗରେ ଥିଲେ ଭଲ ହୁଏ।
ଆଜ୍ଞା ଆଜ୍ଞା, କିନ୍ତୁ ମୋ ମହିଳା ମିତ୍ରଙ୍କ ସହିତ ଯୋଉ ଯାଇଥିଲି, ସେଟା ଘରେ କହିକି ଯାଇଥିଲି, ଯଦି ପୁରୁଷ ମି ପିତ୍ର ମାନଙ୍କ ସହିତ ଯିବି, ତାହେଲେ ଘରେ ନ କହିକି ଯିବି।
ଆଜ୍ଞା ନିହାତି, ଆପଣ ଘରେ କହିଦେବେ କି ମହିଳା ମିତ୍ରଙ୍କ ସହିତ ଯାଉଅଛି। ତାପରେ ଘରେ ଥୋଡି ଯାଇ ଦେଖୁଛନ୍ତି ପୁରୀରେ।
ଆଜ୍ଞା ଆଜ୍ଞା। ଆମ ଘର ସେଇ ପୁରୀ ପାଖାପାଖି ନା, ତ ସେ ସେଥିପାଇଁ ଆମ ଆମ୍ଭର ସମସ୍ତ ରିସ୍ତେଦାର ମାନେ ସେଇଠି ବୁଲ ବୁଲୁଥାନ୍ତି।
ହଁ ଆପଣ ତ ସେ ଯୋଉ, ଅ ମାନେ ପରିବାର ଲୋକମାନେ ତ ଖାଲି ପୁରୀରେ ଶୋଉଥିବେ ଆଉ। ସେଇ ତ ଆପଣଙ୍କୁ ଖାଲି ଅନେଇକି ରହୁଥିବେ ଆଉ, ଆପଣ କେତେବେଳେ ଆ ଅଛନ୍ତି ଆପଣଙ୍କୁ ଦେଖିବେ ଆଉ, ଆପଣ ତ ଆ ଆଜ୍ଞା ଆଜ୍ଞା ଆପଣ ତ ପୁରା କଣ କହିଥାନ୍ତି ତ ବା ମନେପଡୁନି, ଛାଡ଼ନ୍ତୁ।
ଆଜ୍ଞା, ମୋର ଜଣେ ଉଁ ଭ୍ରତାଶ୍ରୀ ଅଛନ୍ତି, ସିଏ ମତେ କହିଥିଲେ କି ଆଉ ତୁମ୍ଭେ ଯେବେ ପୁରୀ ଯାଇଥିବ, ମୁଁ ତମକୁ ଦେଖିବି। କୋଉ ଗୋଟେ ପୁରୁଷ ମିତ୍ରଙ୍କ ସହିତ, ତାହେଲେ ତମର ମୋର କଥାବାର୍ତ୍ତା।
ଆଜ୍ଞା ତେ ହେଲେ ତାହେଲେ ପୁରୀ ଆପଣ ଯାଆନ୍ତୁ ନାହିଁ, ଆପଣ କଟକଆଡେ ଯାଆନ୍ତୁ। ପୁରୀ ଭଲ ଜାଗା ନୁହଁ, ପୁରୀ ଜମା ଭଲ ଜାଗା ନୁହଁ। ଆପଣ କଟକ ଯାଇଛନ୍ତି? କଟକ ରେ ବହୁତ ଜିନିଷ ଅଛି, କଟକ ଯାଆନ୍ତୁ।
ନାଇଁ ନାଇଁ ନାଇଁ, ମୋର ତ ମାନେ ଯୋଉ ଜାଗାକୁ ମତେ ମନା ହବ, ମୁଁ ତ ସେଇଆ ହିଁ କରିବି ନା।
ତାହେଲେ ଆପଣ ନିହାତି ଯିବା ଦରକାର ପୁରୀ।
ଆଜ୍ଞା ଆଜ୍ଞା ତ ମତେ ସେଇ କଥାଟା ମନା ହେଇଛି, ତ ମତେ ସେଇ କଥା କରିବାକୁ ଇଚ୍ଛା ଅଛି।
ଯେତେହେଲେ ନିହାତି ନିହାତି। ଆପଣ ତ ବାବାଙ୍କର ଗେଲ୍ଲି ଝିଅ, ତ ଆପଣ ଯାହା ନାହିଁ ତାହା କରିପାରିବେ ଆଉ ଯାହା ଜଣାପଡ଼ୁଛି।
ଆଜ୍ଞା ଆଜ୍ଞା, ମୋର ପିତାଶ୍ରୀ ମତେ କିଛି କୁହନ୍ତି ନାହିଁ। ମତେ କେବଳ ପରମିସନ ମୋର ମାତାଶ୍ରୀଙ୍କ ଠାରୁ ଦରକାର ହୁଏ। ତେଣୁ ମୁଁ ସବୁ କଥା ମାତାଶ୍ରୀଙ୍କୁ କହିକିଇ ଯାଏ।
ଯୋଉ ପିତାଶ୍ରୀ ଯୋଉଠି ଥିବେ, ତ ଭଲ ଥିବେ ତ ମାତାଶ୍ରୀ ଟିକେ ଥିବେ ଆଉ ଆମେ ବୁଝିପାରୁଛେ, ଆମର ବି ସେମିତି ସିଚୁଏସନ ଟିକେ ଟିକେ ଅଛି। ମାନେ ସେମିତି ପରିସ୍ଥିତି ଆମର ଟିକେ ଟିକେ ଅଛି।
ଆପଣ ବି
ଆମର ବାବା ମା ସବୁ ରାଜି ହେଇଯିବେ ଯୁଆଡେ ଗଲେ, ଆମେ ତ ଖାଲି ଘରେ କହୁ କିି ଆମେ ଯାଉଛୁ। କୁଆଡେ ଯାଉଛୁ ଆମେ କହୁନା, କ କଣ କରଛୁ ଆମେ କହୁନା, ଖାଲି ଘରେ କୋହୁ ଯାଉଛୁ ବୋଲି।
ଅ ଆପଣ ପୁଅ ପିଲା ଯେହେତୁ, ତେଣୁ ଖାଲି ଘରେ କହିକି ଆସନ୍ତି କିରି କିନ୍ତୁ ମୁଁ ବି ଟିକେ ସେଇଭଳିଆ। ମାନେ ମୁଁ ଯୋଉ ଦିନ ଯାଏ, ସେଇଦିନ ହିଁ ସକାଳେ କହିକି ଯାଏ।
ଆଜ୍ଞ ଆଜ୍ଞା ନିହାତି, ଆପଣଙ୍କୁ ତଝିଅ ପିଲା ଯେହତୁ କିନ୍ତୁ ଆପଣ ଯାଉଛନ୍ତି ସେଇଟା ବହୁତ ବଡ କଥା। ସେତିକି ଶୁଣିକି ମୁଁ ଚିରଉପକୃତ ହେଲି।
ଆଜ୍ଞା ଆଜ୍ଞା, ନାଇଁ ମୁଁ ଆ
ମନେ କରିନାହାନ୍ତି।
ଆଜ୍ଞା ଆଜ୍ଞା, ଠିକ୍ କଥା କହିଲେ, କିନ୍ତୁ ମୋର ସେମିତି କିଛି ନାହିଁ ମା ଆପଣ ଯୋଉ ଯାଇଥିଲି ଏଥରକ ଯୋଉ, କାଲି ଯୋଉ ଜାଗାକୁ ଯାଇଥିଲି।
ହେ ଆଜ୍ଞା ଆଜ୍ଞା।
ସେଇଟା ତାପୂର୍ବ ଦିନ ରାତିରେ ସାଢେ ନଅଟା ଦଶଟା ବେଳେ ଆମର ଠିକ୍ ହେଲା। ମାନେ କଥା ହେଲୁ ସେତେବେଳେ, ଆଉ କା ସକାଳୁ ସକାଳୁ ଗଲୁ।
ଆଜ୍ଞା ଆଜ୍ଞା, ଆପଣ ମହିଳା ମିତ୍ରଙ୍କ ସହିତ ଯାଇଥିବେ?
ଆଜ୍ଞା ଦୁହେ ତାଭିତରେ ପୁରୁଷ ମିତ୍ର ମଧ୍ୟ ଥିଲେ।
ଆହା ମହିଳା ମିତ୍ରଙ୍କ ସହିତ ଯଦି ଯାଇଥିଲେ ମତେ ଯଦି ଡାକିଥାନ୍ତେ ମୁଁ ବହୁତ୍ ଚିର ପ୍ରକୃତ ହେଇଥାନ୍ତନ୍ତି।
ଇଏତ ସେଇ ଯୋଉ ପୁରୁଷ ମିତ୍ର ଦି ଜଣ ତାଙ୍କର ଯାଇଥିଲେ ସେମାନେ ତାଙ୍କର ଅତି ନିବିଡ଼ ବନ୍ଧୁ ଥିଲେ ତେଣୁ
ଆପଣମତେ ନଡାକିଛନ୍ତି ଭଲ କରିୁଛନ୍ତି ଛାଡ଼ନ୍ତୁ ଆଉ ଛାଡନ୍ତୁ।
ନାଇଁ ନାଇଁ ସେଇଭଳିଆ ନିବିଡ଼ ବନ୍ଧୁ ନୁହଁ କିନ୍ତୁ ମାନେ ବନ୍ଧୁ ବହୁତ୍ ଭଲ ବନ୍ଧୁ।
ହଁତ ଆମେବି ବନ୍ଧୁ ହେଇପାରିବୁ ଆମର କିଛି ଅସୁବିଧା ନାହିଁ ଆମେବି ବନ୍ଧୁ ହେଇପାରିବୁ।
ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ଭାବରେ ଅନ୍ୟ କୌଣସି ଏଜାଗାକୁ ଗଲେ ଆପଣଙ୍କୁ ନିଶ୍ଚିନ୍ତ ଯୋଗାଯୋଗ କରାହେବ।
ଆଜ୍ଞା ଆଜ୍ଞା ନିହାତି ନିହାତି ଯୋଗାଯୋଗ କଲେ ଆମେ ଚିର ଉପକୃତ ହବୁ। ଆଜ୍ଞା। ଆପଣ କୁହନ୍ତୁ ଆଉ କଁଗୋଟେ ମନେ ପଡ଼ୁଥିଲା ମୋର କହିବାକୁ ତାହେଲେ ଆପଣ କାଲି ଯାଇଥିଲେ ବୁଲିବାକୁ ତାହେଲେ?
ଆଜ୍ଞା ଆଜ୍ଞା।
ନିହାତି ନିହାତି ବୁଲିବାକୁ ବୁଲିବା ନିହାତିଜରୁରୀ ଆପ କଣତ ପୁଣି ଭଲ ଏବେ କରିଦେଇଛନ୍ତି ତଆପଣ କୁଆଡ଼େ ନାଇଁ ସେଆଡ଼େ ଯାଇପାରିବେ ଯାହା ଲାଗୁଚି?
କଣ କଣ ଭଲ ଏବେ କରିଦେଇଚନ୍ତି?
ମାନେ ଯୋଉ କାଲି ଆସିଚି ଆପଣଙ୍କ ଆଜ୍ଞା। ସେଯୋଉ ଅର୍ଥ ରାଶିଟା ଆସିଅଛି।
ଆଜ୍ଞା, ଆଜ୍ଞା, ସେଥି ପାଇଁହିଁତ ମୁଁ ଯାଇଥିଲି, ସେଥିପାଇଁତ ମୁଁ ଗଡ଼ ବଡ଼ କରିଦଉଚି ସବୁ।
ଆଜ୍ଞା, ନିହାତି ନିହାତି।
ତଥାପି ମୋପାଖରେ ଥିଲା ଅ କିନ୍ତୁ ସେଇଟା ସାରି ଦେଇଥିଲେ, ମୋପାଖରେ ଆଉ କିଛି ବଞ୍ଚି ନଥାନ୍ତା।
ଖୁସି ଖୁସି ଲାଗିବ ଆଉ ଆପଣଙ୍କୁ ମାନେ ଯେ ଯେହେତୁ ଅ ମାଗଣା ମିଳି ଅଛିତ କଷ୍ଟତ କରିଚନ୍ତି, ଆପଣ କଷ୍ଟ କରିଅଛନ୍ତି ମୁଁ ଆଜ୍ଞା, ଆଜ୍ଞା, ସବୁ କରିଚନ୍ତି ମୁଁବା
କାର୍ଯ୍ୟ ସମ୍ପାଦନ କରିଥିଲି।
ଆଜ୍ଞା, ଦୁଇ ଦିନତ ଆପଣ ବହୁତ୍ କଷ୍ଟ କରିଚନ୍ତି ଯାହା ଲାଗୁଅଛି ପୁଣି ଆପଣ ଆମ ପ୍ରିୟ ସାଙ୍ଗଟିକୁ ମଧ୍ୟ ତାଭିତରେ ପୁରେଇକି ତାର ମଧ୍ୟ ବହୁତ୍ କିଛି କରେଇ ଦେଇଛନ୍ତି।
ଆଜ୍ଞା, ଆଜ୍ଞା।
ସିଏ ଆମ ସହିତନ କଥା ହେଇକି ଆପଣଙ୍କ ସହିତ କଥା ହେଇକି ହ ସିଏବି ବହୁତ୍ କିଛି କରିଦେଇଚି। ଯେହେତୁ ଆମକୁ ସିଏ ମାନେ ସିଏ ତାଭିତରେ ମୁଣ୍ଡ ପୁରେଇ ଦେଇଚି, ଆଉ ଆମେ ପୁରେଇ ନଥିଲୁ ଆଉ।
ଆଜ୍ଞା, ମୁଁ ତାକୁ ମୁଁ ତାକୁ ପ୍ରଥମରୁ ହିଁ କହୁଥିଲି, କିନ୍ତୁ ସିଏ ମୋ କଥାକୁ ବିଶ୍ଵାସ କରୁନଥିଲେ। ସେଯୋଉ ଘଣ୍ଟାଙ୍କ ପୁରୁଷ ମିତ୍ରଙ୍କ କଥା ଶୁଣିକି ସିଏ ତାପରେ ଛଞ୍ଚଛନ ହେଇ କହିଲା ଆରେ ମୁଁତ ଏଇ କଥାଟା ଜାଣିଥିଲି, ମତେ ସେଇ ମହିଳା ମିତ୍ର ଜଣକ କହିଥିଲେ। ମୁଁ କହୁ ମୁଁ ତାପରେ ତାଙ୍କୁ କହିଲି ମୁଁ କହୁଥିଲି ତମେ ବିଶ୍ଵାସ କରୁନଥି
ଆପଣ ଯଦି ମୋ ସହିତ କଣ କ୍ଟରେ ଥାନ୍ତେ ତ ମୋତେ ଯଦି କହିଥାନ୍ତେ, ମୁଁ ଆପଣଙ୍କ କଥାକୁ କଥାରେ କଥାରେ ମାନିଥାନ୍ତି ନିହାତି ମାନିଥାନ୍ତି।
ସେ ମୋ କଥାକୁ ଟୋଟାଲି ସିରିଅସ ହିଁ ନେଲେ ନେହିଁ।
ଆଜ୍ଞା, ସିଏ ଟିକେ ବିସ୍ୱାସ କରୁନଥିବେ ଆଉ ସମସ୍ତେ ବିଶ୍ଵାସ କରନ୍ତିନି, ଯେତେବେଳେ କିଛି ଦେଖାଯାଏ ଅର୍ଥରାଶି ତ ନିସ୍ବାସ କଣ ସବୁ ହେଇଯାଏ। ମୁଁ ତ ସେଇଥିପାଇଁ ବିଶ୍ୱାସ କାଲି ଟିକେ ମୁଁ କରିନଥିଲି ତ ମୁଁ କାଲି କାହିଁ ଗପୁଥିଲି। ସେଇଥିପାଇଁ ତ।
ସିଏ ମୋ କଥାକୁ ସେଇଥିପାଇଁ କୁହନ୍ତି, ଭଗବାନ ଯାହା କରନ୍ତି।
ଆଜ୍ଞା, ନିହାତି ପ୍ରାଣିର ମଙ୍ଗଳ ନହେଲେ ଭଲ ପାଣିର ମଙ୍ଗଳ ହେଇଗଲେ ପୁଣି ଅସୁବିଧା।
ଭଗବାନ ଯୋଉ ରାସ୍ତା ଦେଖଉଚନ୍ତି, ସେଇ ରାସ୍ତାରେ ଯିବା କଥା ତ ମତେ ତାଙ୍କୁ ରାସ୍ତାଦେ ଦେଖିବା ପାଇଁ ପଠେଇଲେ କିନ୍ତୁ ମୁଁ ତାକୁ ଦେଖିିଲି ଟର୍ଚ୍ଚ ମାରୁଛି କିନ୍ତୁ ତାକୁ ତ ଅନ୍ଧାର ଦେଖାଯାଉଛି। ଆଖିକି ଖରାପ ସେଠି କଣ ଦେଖିକି ପାରୁନି।
ଆପଣଙ୍କର ଭୁଲ କିଛି ନାହିଁ ଆପଣ ତ ଭଗବାନଙ୍କ ଦୂତ ଭଳିଆ ଯାଇଥିଲେ କିନ୍ତୁ ସେ ଯଦି ଦୂତକୁ ବାଟରୁ ଫେରେଇ ଦେଲେ ତ ଆପଣ ଆଉ କଣ କରି ପାରିବେ।
ଆଜ୍ଞା ଏ କିନ୍ତୁ ନାଇଁ ସେ ତଥାପି ତାଙ୍କର କାର୍ଯ୍ୟ ସମ୍ପାଦନ କରିସାରିଲେଣି।
ଓହୋ କାର୍ଯ୍ୟ ସମ୍ପାଦନା ଆଜ୍ଞା ସିଏ ତ କରିସାରିଲେଣି ମୁଁ ତ ଜାଣିଛି ତାଙ୍କୁ ବହୁତ ମୋଟା ଅଙ୍କରେ ମିଳି ଅଛି ମୁଁ ବି ଜାଣିି
ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ତାଙ୍କୁ ଆହୁରି ମଧ୍ୟ ମିଳିବ କାରଣ ଆଉ ଅ ଆଉ ଅନେକ କାର୍ ଯ୍ୟ ତାଙ୍କର କାର୍ଯ୍ୟରତ ଭାବରେ ଯାଞ୍ଚ କରାଯାଉଛି।
ତ ଏବେ କରିଅଛି ତ ମୋର ଯାଞ୍ଚ ଯଦି ହବ ମୋର ବି କିଛି ମିଳି ଯାଇ ପାରିବ। ମାନେ ଯେତିକି ସେ ଯଉ ଆପଣଙ୍କ ସାଙ୍ଗ ଯେତିକି କରିଛନ୍ତି ସେତିକି ମତେ ମିଳିବ ଆଉ ଆ ପିଟି ସେତିକି ଆଉ ଆଜ୍ଞା।
ତାପରେ ମଧ୍ୟ ଆଉ ଏକ କାର୍ଯ୍ୟ ଆସିବ ଆପଣ ତାକୁ ସମ୍ପାଦନ କଲେ ଆହୁରି
ହେ ହେ ମତେ ନ ମିିରି ବାଳେ କାହିଁକି ନା ମୁଁ ଏତେ ଭଲରେ କରୁନାହିଁ ମୁଁ ଚାରି ପାଞ୍ଚ ଦିନ ହେଲା ଲଗଇନ କରିଚି। ତ କଣ ମିଳିପାରେ ଆଉ ଛାଡନ୍ତୁ ଆଉ ଏଇ କଥା ଥାଉ ଆଉ କଣ କୁହନ୍ତୁ ଆପଣ ତାହେଲେ ପୁରୀ
ଭିତରେ ଯଉ କରୁଛନ୍ତି ମୁଁ ଆପଣଙ୍କୁ ଅଫ ମାନେ ଅ ଏଇ ଯୋଗାଯୋଗ ପରେ ଆଉ ଗୋଟେ କଥା କହିବି ଆପଣ ଶୁଣିକି ପୁରା ଆଶ୍ଚର୍ଯ୍ୟ ହେଇଯିବେ।
ଆଜ୍ଞା ଆଜ୍ଞା ନିହାତି ଆପଣ ଯଦି କହିବେ ମୁଁ ତ ଆପଣ ଯାହା କହିବେ ମୁଁ ଆଶ୍ଚର୍ଯ୍ୟ ହେଇଯିବି ଶୁଣିକି।
ଆଜ୍ଞା କାରଣ ମୁଁ ଏଇଟା କା
ଶୁଣିଚି।
ଆଜ୍ଞା ଆଜ୍ଞା କାରଣ ମୁଁ ଏଇଟା କାହାକୁ କହିନାହିଁ ତ ସେଥିପାଇଁ ମୁଁ ଆପଣଙ୍କୁ କହିଲେ ଆପଣ ବି କହିବେ କି ଏ ଏତେ ଶୀଘ୍ର।
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆପଣ ତ ଦି ଦିନ ଭିତରେ କରିଦଉଛନ୍ତି ଆପଣ ତ ବହୁତ ମାନେ କଣ କହିଥାନ୍ତି ଟ୍ୟାଲେଣ୍ଟେଡ ଛୁଆ ଟା।
ଆଜ୍ଞା ଆଜ୍ଞା ମୋର ଆକ୍ଚୁଆଲି କହିବାକୁ ଗଲେ ତିନୋଟି କାର୍ଯ୍ୟ ଆ ମାନେ ଥିଲା ବୁଝିପାରିଲେ।
ଆଜ୍ଞା ଆଜ୍ଞା ମୁଁ ବୁଝିଗଲି ଆଜ୍ଞା।
ତ ସେଇ ତିନୋଟି କାର୍ଯ୍ୟ ମଧ୍ୟରୁ ମୁଁ ଗୋଟିଏ କାର୍ଯ୍ୟରେ ତ ମୋର ସରିକି ଆସିଲାଣି।
ଆଜ୍ଞା ଆଜ୍ଞା।
ଆଉ ଦ୍ୱିତୀୟ କାର୍ଯ୍ୟରେ ମୋର ଟିକେ ଅସୁବିଧା ହେଇଯାଇଛି କିନ୍ତୁ ସେଇଟା ପୁରା ପାଖାପାଖି ଲାଷ୍ଟ ପାଖାପାଖି ପହଞ୍ଚି ଯାଇଛି।
ଆଜ୍ଞା ତାହେଲେ ଆପଣ ପୁରା ଆପଣ ଯୋଉ ଯାଉଛନ୍ତି ଯୁଆଡେ ବୁଲିବାକୁ ତାହେଲେ ଠିକ ଯାଉଛନ୍ତି ଆପଣ ପୁରା ଠିକ ବାଟରେ ଅଛନ୍ତି ଭୁଲ ବାଟରେ ନାହାନ୍ତି। ଆପଣ ପୁରା ଠିକ ବାଟରେ ଅଛନ୍ତି ତାହେଲେ। ହ ଆଜ୍ଞା ଆପଣତ ଆପଣ ତାହେ ହେଲେ ବହୁତ ମାନେ ଏ ବେଲଦି ଲୋକ ହେଇଯାଇଛନ୍ତି ତାହେଲେ।
ନାଇଁ ନାଇଁ ମ ଆଜ୍ଞା ନାଇଁ ନାଇଁ ମତେ ତ ବହୁତ କମ ଦେହାଉ ମିଳୁଥିବ ମୋର ଯୋଉ ମିତ୍ର ମାନଙ୍କୁ। ସେମାନେ ଆଗରୁ ଆହୁରି ଆଗରୁ କରୁଛନ୍ତି ସେମାନଙ୍କୁ ଆହୁରି
ହଁ ଆଜ୍ଞା ଆପଣଙ୍କୁ ଯେମତି ସେମି ତ ହୁଏ ଆଉ ସେମିତି ହିଁ ହୁଏ ଆପଣ ଖାଲିିମାନେ ଗୋଟେ ଗୋଟେ କଣ କହିଲେ? ସମ୍ବଳ ଯେତିକି ଆ ଗାନ୍ଧିଜୀ ଗୋଟେ କହିଥିଲେ। କି ଯେତେ ବି ସମ୍ବଳ ମିଳିବ ସେତିକିରେ ବି ମଣିଷ କେବେ ଖୁସି ହେଇପାରିବନି। ବୁଝିପାରୁଛନ୍ତି ତ ମତେ ତ ବହୁତ ଆଜ୍ଞା ଆପଣ ତାହେଲେ ଖୁସି ଅଛନ୍ତି ତାହେଲେ ଆପଣ ଟିକେ ଗାନ୍ଧିଜୀଙ୍କ ହୁଁ ଫଲୋ କରୁନାହାନ୍ତି ଗାନ୍ଧିଜୀଙ୍କୁ ମୁଁ ତ ଗାନ୍ଧିଜୀଙ୍କୁ ବହୁତ ଫଲୋ କରେ ହଉ ମତେ ଗାନ୍ଧିଜୀଙ୍କୁ ମୁଣ୍ଡିଆ ମାରିଆ। ଅଛି ମୁଁ ଟିକେ ରଖୁଛି ଆଉ ଟିକେ ପରେ ଫୋନ୍ କରିିବି।
ଆଜ୍ଞା ଆଜ୍ଞା।
ଆଜ୍ଞା ଆଜ୍ଞା ହଉ।